ହ୍ୟାଲୋ।
ହ୍ୟାଲୋ।
ହଁ।
କଣ କରୁଛୁ?
ଏଇ ଆସିଥିଲି ଗ୍ୟାସ ପାଇଁ ଆସିଥିଲି ଆସିକି ଗ୍ୟାସ ଆଣିକି ଆସିଲି ଆସିକି ଏଇ ସ୍କୁଲ ପାଖରେ ଛୁଆଙ୍କୁ ନେଇକି ଯିବି ଆଉ ହୁଁ।
କେଇଟାରୁ କେଇଟାରୁ କେଇଟାରୁ କେଇଟା ଖୋଲା ହଉଛି।
କଣ ସ୍କୁଲ?
ଅପନିଙ୍ଗ କେବେ ପୋଚିଙ୍ଗ
ସ୍କୁଲ ଟା ଏଟା ଯେହେତୁ ଶିଶୁ ମନ୍ଦିର ସ୍କୁଲ ଟା ସେ ଓପନି ହଉଛି ଆଠଟା ବେଳୁ ହଉଛି। ହେଲା ଆଠଟା ରହୁଛି ଆଠ ସେ ଛୋଟ ଛୁଆଙ୍କର ବାରଟା ପର୍ଯ୍ୟନ୍ତ ହଉଛି ତାପରେ ଯଦି ବଡ ପିଲା ଥିବ ତାଙ୍କର ଗୋଟେ ଦିଟା ଭିତରେ ସରିଯିବ ଆଉ
ହଁ।
ହୁଁ। ଆ ତୁ କଣ କରୁଛୁ?
ନାଇଁ ପଢୁଥିଲି ଆଉ ଅନଲାଇନ ଗୋଟେ ୟୁଟ୍ୟୁବ କ୍ଲାସ ଗୋଟେ ଦେଖୁଥିଲି।
ଆଚ୍ଛା ଆଛା। ହଁ ଏବେ ତ ବାହାରିବ ରି କ୍ରୁମେଣ୍ଟ ସବୁ ଆସିବ। ପଢ଼ାପଢ଼ି କରୁଥା ଭଲସେ ମୁଁ ବି ଚଲେଇଛି, ଦେଖିବା।
ଏଲ ତୁର ତ ଇଏ ହେଇଯିବ ଏସେ ଷ୍ଟି ହେଇଯିବନା?
ଏସ୍ ଏସ୍ ଡି ତ ହବାର ସମ୍ଭାବନା ପୁରା ନାଇଣ୍ଟି ପରସେଣ୍ଟ ଅଛି। ହେଲା ନାଇ ବର୍ଷା ଅଛି ତାପରେ ଆଉ ବାକି ଦେଖିବା ଏଇ ଭିତରେ ବାହାରିବାର ଅଛି ଏ ଫାଇନାଲ୍ ମେରିଟ୍ ଲିଷ୍ଟଟା।
ଫାଇନା ଲିଷ୍ଟ ଟା ଏଇ ଗୋଟେ ହପ୍ତାହ ଭିତ ଏବେ ବାହାରି ଯିବ।
ହୁଁ ବାହାରିଯିବ ଏଇ ଯୋଉ ଏଇ ଜୁନ ମାସ ଲାଷ୍ଟ ନହେଲେ ଜୁଲାଇ ଫାଷ୍ଟ ଆଉ
ହଁ।
ଏଇ ସେବକ ସେବିକା ଯୋଉ ପିଲା ପିଲାମାନେ କଣ ତାଙ୍କ କେସ୍ କରିଛନ୍ତି ତ ସେଇଟା ସେ ସେଟା ହିଅରିଙ୍ଗ ଡେଟ୍ ବି ପଡ଼ିନି ସେଟା ପଢିଲା ପରେ ବୋଧେ ବାହାରିବ କି କଣ ଠିକ ନାହିଁ ଆଉ।
ଆଉ ଏଇ ଯୋଉ ଆମର ଓଭିସ୍ ଆଦର୍ଶ ବିଦ୍ୟାଳୟରେ ପାରିବ।
ହଁ ଆଦର୍ଶ ବିଦ୍ୟାଳୟ ବାହାରିବ ରେଗୁଲାର ଟିଚର ବାହାରିବ ଆଃ ଜେଟି ଆସିବ ସବୁ ଆସିବ। ପେନଣ୍ଡି ହେଇକି ଅଛି।
ଦି ଦିନ ହବର ମୋର ଗୋଟେ ବାଁ ବାଁ ଗୋଟ ଲେ୍ଟ ସାଇଡ ର ଜାଣିଲୁ।
ହଁ।
ଝିଅଙ୍କୁଠ କୋଉଠି କଣ ମାଡ ହେଲା ମୁଁ ଆଉ ଜାଣିନି ସେ ଦି ଦିନଙ୍କ ଦରଜ ହେଇ ।
କଉଠି ମା ହେଲା ତୁ ଜାଣିପାରୁନୁ?
ନା ବା ଏବେ କାଲିଠୁ ପୁରା ଏକ ଦରଜ ରହିଛି ସେ ଆଙ୍ଗୁଠି କାଲି ରାତିରେ ତାକୁ ଟିକେ ଗରମ ପାଣି ସେକ କଲି। ଆଉ ଟିକେ ଭଲ ହୋଇଥିଲା ଫ ବସିଗଲା ବେଳକୁ ମାନେ ଏଇଟା ଦରଜ ହେଇଯାଉଛି କୋଉଠି ମାଡ ହେଇଯାଇଛି ଜଣା ପଡୁନି।
ଗୋଟେ କଣ ମଲମ ଫଲମ ମାରିଦେ ଆଉ।
ମୁଁ କୁ ମାଇଲେ ଭଲ ହେଇ ଯିବ କି?
ହଁ ମୁବ ମାରେ ନହେଲେ ଆଉ ତାର ସ୍ପ୍ରେ ଯୋଉ ଅଛି। ଲିିକ୍ୟୁଇଟା ଲିକ୍ୟୁଡ ଗୋଟେ ଅଛି ସ୍ପ୍ରେ ର ହେଲା ସ୍ପ୍ରେ ଲିଉଟି ଟା ଲିଉଟି ଲଗେଇଲେ ବି ତାକୁ ଟିକେ ମାଲିସ ଫାଲିସ ନହେଲେ ତେଲ ତେଲ ଦେଇକି ଟିକେ ମାଲିସ କରିଦବୁ ଆ ତ କ୍ଲିୟର ହେଇଯିବ। ହଁ।
ଆଉ ଯୋଉ ଆମର ଯୋଉ ବିଏଡି କରୁଛନ୍ତି ସେମାନେ କଣ ଛଅ ମାସର ଗୋଟେ ବିଜ କୋସ କରଛନ୍ତି।
ହଁ ସେ ଗମେଣ୍ଟ କହିଛି ଯୋଉମାନେ ଯୋଉ ମାନେ ଅଲରେଡି ଜବ ରେ ଯୋଉମାନେ ଅଛନ୍ତି। ହେଲା ଆ ସେମାନେ ସେମାନେ ଛଅ ମାସିଆ ଗୋଟେ ବ୍ରିଜ କୋର୍ସ ଅଛି ସେ ବ୍ରିଜ କୋର୍ସଟାକୁ ସେମାନେ କରିକି ସାର୍ଟିଫିକେଟ ଦେବେ।
ହୁଁ ମାନେ କଣ କିଏ କରାଇବ?
ସେଟା ତାଙ୍କର ଗୋଟେ ଅଛି ଅନଲାଇନ କୋର୍ସ ଅଛି ବା ଅନଲାଇନରେ।
ଓହୋ ସିକ୍ସ ମନ୍ଥ।
ହଁ ସିକ୍ସ ମନ୍ଥର ଗୋଟେ ସାର୍ଟିଫିକେଟ କୋର୍ସ ଟା। ଆଉ ସେଇଟା କରିକି ସେମାନେ ସମୀର। କରିବେ ନହେଲେ ତାଙ୍କର ଆ ଜବ ଟା ଯାଇପାରେ କି ନ ଯାଇପାରେ କହିହଉନି କିନ୍ତୁ ତାଙ୍କୁ କୁ କୁହା ହେଇଚି ଆଉ।
ଯୋଉମାନେ ଏବେ ବି ଯୋଉମାନେ ନୂଆ ବି ନା ପୁରୁଣା ଯୋଉମାନେ
ନା ନା ନୂଆ। ପିଲା ନୁହଁ ଯୋଉମାନେ। ପୁରୁଣା ପିଲା।
ପୁରୁଣା ମାନେ ଆମ ଦଶ ପନ୍ଦର ବର୍ଷ ପୂର୍ବ ଆଉ।
ହଁ ଦଶ ପନ୍ଦର ବର୍ଷ ପୂର୍ବରୁ ଯୋଉମାନେ ସବୁ ଆଗରୁ ଚାକିରି କରି ଅଛନ୍ତି ସେମାନେ ସେଇଟା କରିବେ। ସେଇଟା ନୋ ଦେଇଥିଲା ଗ ମଝିରେ ଆସିଥିଲା ଆଜି ସକାଳେ କିଛି ନାହି ଯାଇ ଛକଆଡେ ସେ ଯୋଉ ଆମ ଦୋକାନ ଷ୍ଟେସନ ପାଖରେ। ସେଠି ସେ ସେଇ ଇଟିଲି ଫିଡିଲି ଖାଇଥିଲି ଆଉ ଇଟିଲି ଘୁଗୁନି ତରକାରି।
କେତେ ପ୍ଲେଟ।
ସେ ପ୍ଲେଟ୍ ନେଉଛି କୋଡିଏ ଟଙ୍କା। ଚାରିଟା ଚାରିଟା ଦ ଯେ ଇଟିଲି ଆଉ। ଆଗକୁ ଗଲି।
ହୁଁ।
ତାପରେ ସକାଳେ ବସିଥିଲି ବସିକି ଗାଧେଇକି ତାର ଭାଇ କହିଲେ ଟିକେ ଗ୍ୟାସ୍ ଟା ଆଣିକିଆସେ ସାଡେ ସେ ଛୁଆଟା। ଅଛି ସ୍କୁଲରେ ପଢୁଛି ତାକୁ ଧରିକି ସେଇବାଟେ ପଳେଇ ଆସିବୁ।
ଓହୋ ତାର ବୋଧେ ବାରଟାରେ ଆଠଟା ରୁ ବାରଟା।
ହଁ ଆଟାରୁ ବାର।
ଏବେ ସକାଳୁ ଅଛି ଆଉ।
ହଁ ସକାଳ ଅଛି ଛୋଟ ଛୁଆ ବୋଲି ସେ ଏଇ ଜଷ୍ଟ ତାଙ୍କର ପ୍ରଥମ କ୍ଲାସ ଏବେ।
ସେଠି ଶିଶୁ ମନ୍ଦିର ଟିଚର ମାନଙ୍କୁ କେତେ ଦଉଚି।
ଶିଶୁ ମନ୍ଦିରରେ ଯୋଉମାନେ ପୁରୁଣା ଟିଚର ମାନଙ୍କୁ ସେମାନଙ୍କୁ ଅଧିକ ଅଧିକ ବୋଲି ସେ ଦଶ ବାର ଦଉଥିବ। ମୁଁ କନଫର୍ମ ନୁହଁ ନା ନା ଯଦି ନୂଆ ତାଙ୍କୁ କମ ଦଉଜି ସେ ଚାରି ପାଞ୍ଚେ
ସବୁବେଳେ ହୁଁ ତା ଦେ ହଁ। ହାଫ୍ ଟାଇମ୍ ମାନେ?
ମାନେ ଧର ଯୋଉ ଆଠ ରୁ ଚାରି। ହଁ ସେଇଭଳିଆ। ସେଇଭଳିଆ ଚାରି ପାଞ୍ଚ ଘଣ୍ଟା ଡ୍ୟୁଟି କରୁଛନ୍ତି। ଏ ତିନି ଚାରି ଘଣ୍ଟା ଡୁଟି କରୁଚନ୍ତି। ତାପରେ ସେ ଯାଉଚନ୍ତି।
କେତେ ପିଲା ଯାଇ ସେ ସ୍କୁଲରେ?
ଏଟା ଗୋଟେ ଛୋଟ ସ୍କୁଲ ଟା ଛୋଟ ସ୍କୁଲ ବୋଲି ଏତେ ବି ପିଲା ନାହାନ୍ତି ପିଲା ପାଖାପାଖି ପକି ଏବେ ଏ ଶହେ ଭିତରେ ହେବେ ଆଁ ସେ ଅ
ଗମେଣ୍ଟ ସ୍କୁଲ ଯାଉନାହାଁନ୍ତି।
ତମ ଗମେଣ୍ଟ ସ୍କୁଲରେ କଣ କି ଟିକେ ଆ ପିଲା ଯିଏ ଗମେଣ୍ଟ ପିଲା ଛୁଆ ଯଦି ଯିଏ ଇଚ୍ଛା ସେ ଯିବେ। ପାଖ ଆଖିରେ ଏଠି ଅଛି ଯେହେତୁ ସେଥିପାଇଁ ଏଠି ଆସିଛନ୍ତି ଆଉ।
ହୁଁ। ଆଉ ଆ ଯେ ଲଘୁଚାପ୍ ବି ହେଇଯାଇ ଥିବ।
ହଁ ଲଘୁଚାପ ତ ସମୟ ଅଛି ସେ ହବ ଆଉ ଆସିଲାଣି ଏ ତା ଟାଇମ୍। ଆଉ। ହଁ ସେଇଥିପାଇଁ ପବନ ପବନ ଟିକେ ଟିକେ ହଉଛି ବର୍ଷା ବି ହବ ଏବେ ତ
କାଲି କାଲି କାଲି ଏଗାରଟା ବାରଟା ହେଇଥିଲା।
ବର୍ଷା।
ହୁଁ।
ଆଛା ନାଇଁ- ଏପଟେ ହେଇନି ଏପଟେ ହେଇନି ନା ନା।
ଆ ଆଜି ଆଉ ପାଗଟା ଉପରେ ରଖୁଛି ପବନ କଣ ଟିକେ ହଉଛି।
ହଁ ପାଗଟା ଭଲ ଦେଇଛି ପାଗଟା ଏଇ ଯୋଉ ତାଟ କଟ ଖାଲି ବଲିଆ ପାଇଁ ଭଲ ହେଇଛି।
ଏବର୍ଷ ଏବ ବର୍ଷ ତ ମାନେ ବର୍ଷ। ତା ନାହିଁ।
ବର୍ଷା ଅଧିକ କହିହଉନି କଣ ହଉଛି। ସବୁ ବର୍ଷ ତ ସେଇୟା କରେ ନା। ବେଳେ ବେଳେ ମାନେ ଠିକ ସମୟରେ ବର୍ଷା ହୁଏନି।
ହୁଁ।
ଠିକ ସମୟରେ ବର୍ଷା ହଉନି ବର୍ଷା ଯୋଉ ଚାଷ ସମୟରେ ହେଲା କିି। ବର୍ଷା ହବନି ସେ ପରେ ବର୍ଷା ହବ ନହେଲେ। କଣ କହିଲୁ।
କେତେ ଜଣ ସ୍କୁଲ ଯାଉଛନ୍ତି।
କିଏ ପିଲା ପିଲା ଆମର। ଅଛନ୍ତି ଆମ ଗାଁ ରୁ ଅ। ଅଛନ୍ତି।
ନା ନା ତମର କେତେ ପିଲା ଯାଉଛନ୍ତି।
ଆମର ଗୋଟିଏ।
ଓହୋ ଗୋଟେ ପିଲା ଯାଉଛି। ଆଣିବାକୁ ଯାଉଛୁ ଆଉ।
ହଁ।
ଛାଡିଲା ବେଳେ।
ଛାଡିଲା ବେଳେ ସକାଳେ ଭାଇ ଛାଡିକି ଯାଇଥିଲେ।
ସେ କୋଉଠି ଡ୍ୟୁଟି ଯାଉଛି।
ହଁ ସେ ଡ୍ୟୁଟି ପ୍ଲାଣ୍ଟ କରୁଛନ୍ତି ଏବେ ଯାଇଛନ୍ତି ତଳି ପକେଇବା ପାଇଁ ବିଲକୁ।
ଓୁ ହୋ ହଉ ହଉ।
ହଁ ତ ଯୋଉ ଭାଇ କହୁଥିଲୁ ନାଇଁ।
ହଁ ହଁ। ସେ ଯାଇ। ଛନ୍ତି ସେଥିପାଇଁଁ ମତେ ପଠେଇ ଦେଲେ। ଯାହା ସେଠୁ ଆଣିି କି ଆସିବୁ ଆଉ।
ତାଙ୍କ ଗୋଟେ ପୁଅ ବୋଧେ?
ହଁ ଗୋଟେ ପୁଅ ଗୋଟେ ଝିଅ ଝିଅ ଟା ଦେଖ ଆ ଆସନ୍ତା ବର୍ଷ ରୁ ପଡ଼ିବ ଆଉ।
କେତେ ବର୍ଷ ହେଲାଣି?
ସିଏ ସେ ହବ ସେଇ ପାଞ୍ଚ ବର୍ଷ ଭଳିଆ ହବ।
ଆର ବର୍ଷ କୁ ଲେଖିଦବ ଆଉ।
ହଁ।
ତମେ କେତେ ଭାଇକ ଦି ଭାଇ ନା ତିନି ଭାଇ?
ଆମର ବା ତିନି ଭାଇ।
ଇଏ ତୁ ଗୋଟେ ଇଏ ଭାଇ ଚାରି ଆଇ ଗୋଟେ?
ବଡ ଅଛି ବଡ ଭାଇ।
କୋଉଠି ଅଛି?
ସେ ଅଛନ୍ତି ପା ପ୍ଲାଣ୍ଟ ରେ ଏମ୍ପଲୋଇ।
ଓ ଏମ୍ପଲୋର।
ହଁ ଆମର ବିସ୍ତ ବିତ ଫ୍ୟାମିଲି ନା। ଆମର ବିସ୍ଥାପିତ ଫ୍ୟାମିଲି। ବୁଝିଲୁ। ମାନେ ବିସ୍ଥାପିତ ହେଇଛୁ ହେଲା କି। ସେଇଥିରେ ସେ ଜବ୍ ଦେଇଛନ୍ତି ଆଉ ଜଣଙ୍କୁ ଦେଇଛନ୍ତି।
ଓ ତାହେଲେ ମିଶିକି ଅଛ।
ନା ନା ଏବେ ତ ସେପାରେଟ୍ ହେଇଗଲେଣି। ସେ ଫାଳେ ଅଲଗା ଅଲଗା ହେଇଗଲେଣି ବଡ ଭାଇ ତାଙ୍କର ଅଲଗା ଭାଇ ତା ତଳ ଅଲଗା ଏମିତି ହେଇଛନ୍ତି ଆଉ ମାନେ ରୋଷେଇ ଟା ଅଲଗା ଅଲଗା ହୁଏ ଆଉ ନହେଲେ କିଛି ଯେମିତି ଭାଗବନ ହେଇନି ଜମି ଫାମୀ ଜାଗା ଫାଗା ସେମତି କିଛି ଭାଗବନଟା ହେଇନି
ବଡ ଭାଇ ବି ପ୍ଲାଣ୍ଟରେ ତା ତଳ ଭାଇ ବି ପ୍ଲାଣ୍ଟରେ। ତୁ ଖାଲି ଠିକ ଅଛି।
ମୋର ତ ଖାଲି କିଛି
ତୁର୍ କାଇଁ ଏ ପ୍ଲାଣ୍ଟରେ ହେଲାନି?
ମୋର ଟେକ୍ନିକା ଏଇ ଯୋଉ ନାହିଁ ବା ମୋର ଆର୍ସ ମୁଁ ତ ଟେକ୍ନିକାଲ କିଛି ନାହିଁ ସେଇଥିପାଇଁ ମୁଁ ଗଲିନି।
ଟେକ୍ନିକାଲ ଆଇ ଟି ଆଇ ନହେଲେ ଡିପ୍ଲୋମା ନା କଣ?
ହଁ।
ଆଇ ଟି ଆଇ ଗୋଟେ ସାର୍ଟିଫିକେଟ ବାହାର କରିଦୋଉନୁ କି ଏତେ ବର୍ଷ ହେଲାଣି।
ସାର୍ଟିଫିକେଟ ଆଉ ଏଇନା କଣ ଦୋଉଚନ୍ତି। ସେମିତି ଦୋଉନାହାନ୍ତି।
ସେଇବା ବର୍ଷିକିଆ ସ୍କିଲ୍ କରିବୁ ଆଉ।
ହଁ ବର୍ଷିକିଆ କି ତାଙ୍କୁ ଯଦି ସେ ଯୋଉ ଗ ଯଦି ଅଛି ଯଦି ଟ୍ରେନିଂ ଫ୍ରେନିଂ ନେଇକି। ହଁ ଯଦି କରିବୁ ତାହେଲେ ହଁ ହେଇପାରିବ। ପିଲା ପଶୁଛନ୍ତି ଆଇଟି ଏ ଯୋଉଁ ଇଲେକ୍ଟ୍ରିକାଲ୍ କରିକି ପିଲା ପଶୁଛନ୍ତି। କାମ ଫାମ କରୁଛନ୍ତି। ପାଉଛନ୍ତି। ପନ୍ଦର ହଜାର ଭଳିଆ ପାଉଛନ୍ତି, ପନ୍ଦର ସତର ହଜାର ପନ୍ଦରଶ ତମ ପାଖରୁ ନେଇଚି ପନ୍ଦର ହଁ ଯଦି ହଁ ଯଦି ଗୋଟେ ପିଲାଟା ସେ ପଶିଛି ସେ ତାକୁ କହୁଛନ୍ତି ତୁ ଖାଲି ସାର୍ଟିଫିକେଟ ଆମକୁ ଦେ ତୋ ସାଲେରୀ ଆମେ ତିରିଶ କରିଦେବୁ।
ଓହୋ, ଯୋଉମାନେ ଆଗରୁ କାମ କଲେଣି?
ହଁ ଯୋଉମାନେ ଅଛନ୍ତି ତାଙ୍କ ସିନିୟର ମାନେମାନେ ସବୁ କ୍ଲୋଜ ହେଇଗଲେ ନା ଏ ପିଲା ସ ତ ହେଲା କି ତ ୟା କାମ ଫାମ ଦେ କାମ ସେ ପିଲା ଜାଣିଛି ସବୁ ୱାରିଙ୍ଗ ଫାରିଙ୍ଗ ସବୁ ସେଠି ସବୁ ଆମର ବଡ଼ ବଡ଼ ସବୁ କରେଣ୍ଟ ସବୁ ତିନି କିଲୋ ୱାଟର ସବୁ କରେଣ୍ଟ ଗୁରା ସବୁ ଶିଖିଗଲାଣି ସେ ପ୍ୟାନେଲ କାମ ସବୁ ଶିଖିଗଲାଣି ନା।
ହୁଁ ହୁଁ।
ସେ ତାକୁ ତୁ ଖାଲି ଇଲେକ୍ଟ୍ରିକାଲ ର ଗୋଟେ ସାର୍ଟିଫିକେଟ୍ ଆଣେ ସେ ସାର୍ଟିଫିକେଟ ଆମେ ତତେ ସାଲାରୀ ବଢ଼େଇ ଦେବା। କିନ୍ତୁ ଆମେ ଅଛୁ ସେଇ ଭିତରେ ଆଣିଲେ, ଆମେ କରିଦବୁ କିନ୍ତୁ ଆମେ ଯଦି ନଥିବୁ
ତୁ ଦେଖେ, ଯଦି ଏଇ ବର୍ଷ ଯଦି ଶୁଣୁ, ଏଇ ବର୍ଷ ଯଦି ନହଲା, ହେଲା ଗୋଟେ ରହିଯା। ଫ୍ଲାଟରେ, କାହିଁ କହିଲୁ ଶୁଣୁ ଏଇ ବର୍ଷ ତ ତୋର ଗ୍ୟାରଣ୍ଟି ଶହେ ପରସେଣ୍ଟ ହବ ବୋଲି ହେଲା। କାହିଁକି ନାଁ ଏବେ ଆଉ ଜବ ହ ବା, ଆଉ ଏବେ ବୁଝିପାରିଲୁ?
ହଁ, ଯେବେ ତୁ ବାହାରିବୁନି, ଯାଇଁକି ଦୁଇ ହଜ ଅଣତିରିଶ । ଅଠେଇଶି ୟାଡେକୁ ବାହାରିବୁ ସତେଇଶି ଅଠେଇଶି ଆଡକୁ
ହୁଁ ତୁ ଗୋଟେ କାମ କର ତୁ ସେଇଠୁ ଗୋଟେ ପ୍ଲାଣ୍ଟ ରହିଯା ଆଖି ବୁଝିକି ଯେତିକି ପଇସା ଦବ ଧର ମୁଁ ତୁ ରହିଲେ ଆମେ ଏଣ୍ଟ୍ରି କରିବାକୁ ସୁବିଧା ହବ। ଏଇନା ତୋର ଚିହନା ହେଯିବ ନା ଆଉ ରହିଜା କାମ କରିଦେ କାହିଁ କହିଲୁ ଏଜ ନାଇଁ ନାଁ?
ତୋର ତାହେଲେ ଗଲାଣି।
ବାସ୍ ଏଜ ତ ମାନେ ଏବେ ମ୍ୟାରେଜ ଏଜ ବୁଝିପାରଲୁ ଆଉ ପାଠ ପଢିଛୁ ମାନେ ପାଠ ପଢ ଯଉମାନେ ଆଜି ନହେଲେ କାଲି ଚାକିରି କରିବୁ।
ହଁ।
ଆଉ। କାହିଁକି ନା ଏ ଦେଖେ ତୋ ଏଇଟା